କଣ କରୁଛନ୍ତି? ହଁ ସୁବୁଚିବା।
ହୁଁ।
ଆଉ କଣ କରୁଛନ୍ତି ଖାଇଲଣିି ନା?
ହଁ ଏଇ ଉଠିକି ସକାଳୁ ବାଡିଆଡେ ବସିଛି ଆଉ।
ଓହୋ ପାଗ ଖରା?
ହଁ ଖରା ହେଇଛି ଆଉ।
ହୁଁ ହୁଁ ରୋଷେଇ ଫଷେଇ ସକାଳୁ ଅଛିନା ନା ନାଇଁ?
ନାଇଁ ହେଇନି ଏବେ ଛାଡିକି ହବ ଆଉ
ହଁ ହଁ ଆଉ ରଜ ପାଇଁ ଡେସ କିଣାକିଣି
ହଁ ଗୋଟେ ଅନଲାଇନରୁୁ କରିଥିବି ହେଇଟା ଆଇଲା କାଲି।
କଣ ଡ୍ରେସ ନା ଶାଢ଼ି?
ନା ଶାଢୀ ପାଇଁ ନା ପଇସା ନାହିଁ। ଏଇ ଅଢେଇଶ ଟଙ୍କାର ଗୋଟେ ଡ୍ରେସ ଅଡର ଦେଇଥିଲି।
ହୁଁ ହୁଁ।
ଏ କାଲି ଆଇଲା।
ହଁ ଝିଅର ତ କହୁଥିଲା ହେ ଡ୍ରେସ ଅର୍ଡର କରିବ ବୋଲି କଣ କଲା କେଜାଣି?
ସିଏ ସେମିତି କରିବ।
ସିଏ ତ ସେମିତି କରି କରି ତାର ଇଏ କରୁଛି ଆଉ।
ହଁ କାଇଁ ଗୋଟେ ଧ୍ୟାନ ଦଉନା ଆସିକି ଏଇ ସଇଲା। କ ଗୋଟେ କ କହିବ? ସିଏ ନକରନ୍ତି ତମ ବା ହେ ଦିନଠୁ ମୁଁ କହିଲିଣୀ ତମେ କରିବନି ନା?
ଅଛି ମୁଁ
ମୁଁ ବାଛିିଚି ତାରି ଇଏରେ ହେଲେ ଯେ ମୁଁ ପାଇଁ ପୁଣି ପଠେଇନି ବାଛିବାଛି କେତେଟା ମୁଁ କି ସେଇ ଭିତରେ ନା ଗୋଟେ କଣଟେ କରିଦେଇଥା।
ତୁ ଆଜି ଯୋରା ପଠେଇଲୁ ତା ମନକୁ ଯାଉନି।
ଆଉ ସିଏ ଯୋରା ମନକୁ ଯାଉଛି ନା ସିଏ ଦେଖିକି ଇଏ କରୁନି।
ଆ କେଇ ତାନି କଣ?
ତୁ ଗୋଟେ ଦେଖି ମନକୁ ଗଲାବେଳେ ସେଇଠି ସାଙ୍ଗ ସାଙ୍ଗ ଆଇିଲାଣି ସେଇରାପା ଟେକି ଥିଲେ ତଳକୁ ତଳ ଆସିଥାନ୍ତା।
ହୁଁ ହୁଁ ଆ ସେଇରା ତାର କଣ କରୁଚି
ଆଲ ଗୋଟେ ଡ୍ରେସ ଆଇଲା ତୁ ଧର ଗୋଟେ ଭଲ ଡ୍ରେସ ହେନ ତାପରେ ବା ଏମିତି ଟେକି ଚାଲିବୁ ସେଟା ତାପରେ ବାହାରିବ। ଯେତିକି ସବୁ ଆସିବା କଥା ଭଲ ଡ୍ରେସ ସବୁ ତାପରେ ତାପରେ ଆସିବ।
ହଁ ସେ ଦେଖିବା ତାର କଣ କିଏ ଯାହା କରିବ ତାର
ଆଉ ନହନେ ଆଉ କୋଉଠି ହବ କି ଆଣି ଅର୍ଡର ଆଉ କୋଉଠି କରିହବ କି? ଆଉ ଟାଇମ ତ ପଲାଣି ଆଉ କଣ ଆସିବ କି ସିଏ ତ ଯାହାନି ନା ରଜ ଟାଇମ ମାନେ ଟିକେ ଆଗୁଆ କଲେ ଯାଇକି ଆଣିକି ଦେବେ ଆଉ ତୁ ସାଙ୍ଗେ ସାଙ୍ଗେ କନେ କୋଉଠି ଆଣି
ନହଲେ ଦେଖିବା ଆଜି ଗଲେ ଦେଖିଆ ଯଦି ସିଆଡେ ପଇସା ପତର ଅଛି କଣ କେଆଣି ତା ଦେଖିଆ ନହେଲେ ସିଆଡେ ଆଇଡିଆ କଲେ ହବ।
ହଉ ଦେଖିବ ନହନେ ନହନେ କହିବ ନହନେ ହୁଁ।
ତାପରେ ୟାର ଆଇଡିଆ କରିଥୁ ମାନେ ଯାହନେ ସାତଶହ ଆଠଶହ ପାଖା ପା
ହଁ ଇଆଡେ ପା ବେଶୀ ସେଟାରେ କଣ ସେଇ ପଇସାରେ ଦିହଟା ଆହେ କରିଦେଇଥାନ୍ତ। ତାର ଦିଟା ପିନ୍ଧିଥାନ୍ତା।
ସେଇପା।
ଏଇତ ଧ୍ୟାନ ଦଉନେଇ ଆଉ। ମୁଁ ଯୋଉ କହୁନଥିଲି ଯୋଉ ଅଢ଼େଇଶ ଏଟା ବା ସେଇଆା କରିଦେଇଥିନି ହଁ ଦିଟା କରିଦେଇଥିନି। ଦିଟା କରିଦେଇକି ସେଟା ନେଇଥିଲା କେ ସେଟା ନେଇଥିଲା ଚାରିଶହ ପଞ୍ଚାନବେ।
ହୁଁ।
ସେ ଆଉ ଏଇଟା ହେଲା ଦୁଇଶହ ଷାଠିଏ ଟଙ୍କା। ଆଉ ହେଲା ନା ନାଇଁ ଯେମିତି ଇଏ ହବାର। ଦୁଇଶହ ଷାଠିଏ ଟଙ୍କାରେ।
ହୁଁ ହୁଁ କହୁି
ମୁଁ ବା ତାକୁ ହେଦିନଠୁ ସେୟା କୋହୁଛି ମୁଁ ବା ସେଠି ଥିଲାବେଳେ ବି ତାକୁ କହିନି ନା। କି ତୁ ଏୟା କରିବୁ ଏୟା କରିବୁ ବୋଲି। ତ ଧ୍ୟାନ ରହୁନି ତାର ଗୋଟେ ପାଖେଇ ଆଇଲାଣି ତମେ ଜାଣିଛ ତର ପନ୍ଦର ଦିନି ଆଗରୁ ତମେ କରିଦେନେ ତମକୁ ଟିକେ ସୁବିଧା ହବ ଠିକ ଆସିବା ଇଏରେ ଡେରି ହେନେ ବି ଚଳିବ। ଆଉ ଠିକ୍ ଟାଇମ୍ ସେତେବେଳକୁ ଇଏ ହେଲା ବେଳକୁ କୋଉଠି ଆଉ ଇଏ ହବ।
ଆ ସେୟା ଆଉ କଣ ତାର କରିିବୁ।
ହଁ।
ଆ ସ୍କୁଲ ତ ଏ ନା ଖୋିଲିନି?
ନା ସ୍କୁଲ ଖୋଲା ବେଳକୁ ଯାଇଙ୍କି ଏଇ ଏ ରଜ ପରେ ଖୋଲିବ ଯେ କୋହୁଥିଲା କେତେ ଅଠର ଉଣେଇଶି ଆଡୁକୁ। ତାପରେ ଯଦି ଖରା ଯଦି ଏମିତି ବଢିଲା ପୁଣି ଯାଇକି ପୁଣି ଛୁଟି ହବ ହଁ ଖରା ନେଇକି। ଯାହାନେ ଯଦି ଖରା ବି ବଢିଲା ତାହେନେ ସ୍କୁଲ ଖୋଲିନେ ପୁଣି ଛୁଟି ହବ। ବେପ ବି ଖରାପ ହେଇବ ହଁ ଦେଖିବା କୁଆଡେ ଗୋଟେ ଯିବା ପାଚିବା ହେଇକରି। ମେନ୍ ତ ବାନ୍ତି ହବ ଜେ କୁଆଡେ ଗୋଟେ ଜିଁ
ସେଇ ବା ତର ତ ସେଇ ବାନ୍ତି ଫାନ୍ତିକି ଆଉ।
ଆଉ ସେଇ ବା ସେ ବାନ୍ତି ଟା ହେଲା ବେଳକୁ ପ୍ରୋବ୍ଲେମ୍ ହୋଉଛିି ଆଉ କଣ କରିବୁ। ବେଳକୁ ସମ୍ଭଳୁ ଯିବା ପାଇଁ ଯେତିକି ମନେ ହଉଛି ତୁ ତ ପଡିଥିବୁ। କୋଉ ହେଲା ଗୋଟେ ଭଲ ଲାଗୁନି ଯୋଉ ପୁରୀ ଯାଇଥିଲି ଯା ମୋତେ ଗଟେ ଭଲ ଲାଗୁନି। ଇଏ ହେଇକି ଗୋଟେ କିଛି କଥା କହିବା ପାଇଁ ବି ଇଚ୍ଛା ହବନି। ତାନେ କେମିତି ନାଗିବ ଆଉ ତୁ ଯାଇଥିବୁ ତୁ ଗୋଟେ ବସିଥିବୁ କି ଇଏ କଥାବାର୍ତ୍ତା ହବୁ କଣ ହବୁ ନା ଖାଲି ମୁଣ୍ଡ ତଳକୁ କରିକି ଥିବୁ। ଶୋଇକି ରହିଥିବୁ ପୁଣି।
ସେଇ ଛ କ
ତାହିଁ ପାୱାରଫୁଲ ମୁଁ କହୁଥିନି ଗୋଟେ ମାନେ ବଡ ପାୱାରଫୁଲ୍ ମେଡିସିନ୍ ଗୋଟେ ହେଲେ ହୁଅନ୍ତା। ତାର ଟ୍ରେନ୍ ରେ ହବ ବୋଲି ମୁଁ କଣ ଜାଣିଥିନି।
ନା ନା ହେଣ ବାନ୍ତି ଟା ସେ ରଖିଦବ କିନ୍ତୁ ଅବାଗିଆ ଲାଗିବ।
ଏଇ ଯୋଉ ସ୍ମେଲ ଟାକୁ ସେ ସ୍ମେଲ୍ ଟା ଯୋଗୁ ତ ତାର ବାନ୍ତିଟା ହୋଉଛି।
ଆଉ ଯା
ଏ ଦେଖୁନ ଯୋଉ ଦେଇ ହେରିିକା ଯୋଉ ଯାଇଥିନୁ। ଦେଇ ହେରିକା ଯୋଉ ଯାଇଥିନେ ମୁଁ କହିଲି କାଳେ ଏ ଯୋଉ ସ୍ମେଲ ପାଇଁ ତ ହଉଛି ଦେଖିବା ଚାରି ପାଞ୍ଚ ତି ମାସ ପିନ୍ଧିଏ କାଲେ ସ୍ମେଲ ଟା ଯିବନି ନାକ ଭିତରକୁ ଯେତେ ପିନ୍ଧିକି ଯାହା ହେଲା ତଥାପି ହେଲାନି ପୁଣି ବାନ୍ନ୍ତି ହେଲା। ଏଇ ପାଣି ବୋହିଲି ପାଖରୁ ବାନ୍ତି ହେଲା ଯେ ଏ ଷ୍ଟାର୍ଟ ହେଇ ହେଇ ହେଇ ତାପରେ କେ ଯାଇକି ଆଇଲା ବେଳୁପା କହୁଚି ସେ ଘର ପାଖରେ ପହଞ୍ଚିଲା ତାପରେ ଯାଇକି ପାଟିରୁ ପଲିଥିନ୍ ଖୋଲିଲି।
ହଁ ଆଉ ସେମିତି ହେନେ କଣ ବୁଲାବୁଲି କରିବାକୁ ଭଲ ହବ।
ଆଉ ମୁଁ ସେଇଆ କଉଚି ସେମିତି ହେଲେ ଗୋଟେ ଭଲ ଲାଗିବନା ବୁଲିବାପାଇଁ। ତୁ ତ ଯାଇଥିବୁ ବାନ୍ତି କରିକରିକା ତୁ ପଢିବୁ ତୁ ଆଉ ପଳେଇ ଗୋଟେ ଯିବୁ ନା କଣ କରିବୁ।
ତୋ ଭାଗ୍ୟ ଖରାପା ଆଉ।
କିଛି କରିବନି ହଁ ଆଉ କୁଆଡେ ଯିବା ପାଇଁ ସେ ମନ ନାହିଁ କୁଆଡେ ଯିବ ଯିବୁ ଏଇ ପାଖିଆ ପାଖିଆ ଯିବୁ ନହେନେ ନାଇଁ।
ହଁ ଟୁଇଲର ରେ କୁଆଡେ ଯିବୁ ତା ଟୁଇଲର ରେ ଯିବାକୁ କି
ଏ ହଁ ହଁ କାଇ ପୁଣି ଏ ହେନେ ହବନା ନାଇଁ।
ହୁଁ
ଆଉ କଣ?
ହଁ ଜଣେଇ
ଖାଇବାକୁ ଗନେତ ସେ କଇବ ମୁଁ ଯିବି ସେ କଇନେ କଇବ ମୁଁ ଯିବି ନହେଲେ ତୁ ଗନେ ମୁଁ ଯିବି।
ହୁଁ ସେଇଭଳିଆ ହଉଚି ପା।
ହଁ ସିଏ ରହିନେ ତାର ସିଏ ସେମିତି ହବ ନେହିଁକି ଆ ତମ ଗନେ ସେ କହ ମୁଁ ଯିବି ଆଉ।
ହେଲା
ହଁ ଆଉ ସିଏ ଯିବନି ରଜ ପରେ ସିଏ ପଳେଇବନି କି ନା ଯିବନି କେ ଠିକ୍ ନାହିଁ?
କଣ
ନାଇଁ ହେଇନି ପାଣି ଆଇିଲା ନା ଟ୍ୟାପରୁ ଛାଲାଣି। ପାଣି ଆଇନି।
ଏ ଶୁଭୁନି ତମର ନେଟୱାର୍କ ନାହିଁ?
ପଖାଳ ନା ଗରମ?